ହ୍ୟାଲୋ।
ହଁ ଶୁଭୁଛି।
ଆଜ୍ଞା ମ୍ୟାମ ଶୁଭୁଚି ଗୁଡ ଇଭିନିଙ୍ଗ ମ୍ୟାମ।
ଗୁଡ୍ ଇଭିନିଙ୍ଗ୍ କଣ କରୁଥିଲ?
ମ୍ୟାମ ଫାଇନାନ୍ସ ପଢୁଥିଲି। ଷ୍ଟାର୍ଟ ଅପ ଫାଇନାନ୍ସ ଆଜ୍ଞା।
ଆଛା ତମେ ଯେତେବେଳେ ଫୋନ କଲେ ତମେ ପଢୁଥାଅ କିଛି ତ କିଛି ଗୋଟେ କରୁଥାଅ।
ନାଁ ନାଁ ମ୍ୟାମ ଆପଣ ମତଲବ ମୁଁ ଆପଣ ସେଇ ଟାଇମରେ ଫୋନ କରନ୍ତି କାରଣ ସକାଳେ ବାବା ଥାଆନ୍ତି। ନ ପଢ଼ିଲେ ପାଟି କରିବେ ଏବେ ମାମା ଅଛନ୍ତି। ନ ପଢ଼ିଲେ ପାଟି କରିବେ ତ ମୁଁ ସେଇ ଟାଇମ୍ ରେ ଯାହାହେନେ ମତଲବ ମୋ ପାଠ ଛାଡିକି ଆଉ ସବୁ ପାଠ ପଢୁଥିବି। ବାବା ଭାବନ୍ତି ହଁ ପିଲାଟା ଆମର ପାଠ ପଢୁଛି। ଆ କିନ୍ତୁ ଥରେ କିନ୍ତୁ ଥରେ ଖାତା ଚେକ୍ କଲେ ହଁ କୋଉଟା କହିଲେ ଆ ଏବେ ଟୁୱେଲ୍ଥେଖାତା ଥରେ ଚେକ୍ କରିଥିଲେ ଫିଜିକ୍ସ ଜାଗା ର ଲେଖା ହେଇଛି ନେଟୱାର୍ ମାର୍କେଟିଙ୍ଗ କେମିତି ହାଓ ଟୁ ଗ୍ରୋ ଅଫ୍ ମାଇଁ ୱର୍କ ହାଓ ଟୁ ଇନକ୍ରିଜ ସେଲସ। ବହେ ବାଡେଇଥିଲେ ବହେ।
ହିଁହିଁ ହିଁ।
ହ ଏବେ ମୋ ତ ବାପା ଆସନ୍ତି ମୋ ମାନେ ରିୟଲ ପାଠ ପଢ଼ୁଥାଏ ମାନେ ଭଲ ନୋଟ ମୋର ଖୋଲିଥାଏ। ଆ ମାମାଙ୍କ ପାଖରେ ସବୁ ଷ୍ଟାର୍ଟପ୍। ଏଇଆ ସବୁ ହିଁ କଥା।
ଆଛା ଆଛା। ହଁ ମାନେ ତମର ସେଥିରେ ଇଣ୍ଟେରେଷ୍ଟ ଅଛି ନା ସେ ସେଥିପାଇଁ ତୁମେ ଟିକେ ସେଟା ବେଶୀ ଇଏ କର।
ଆଜ୍ଞା।
ହୁଁ।
ଆମେ ତିନି ଟାଇମ୍ ପାଠ ପଢିବା କଥା ମର୍ଣ୍ଣିଂ ଇଭିନିଗି ରାତିରେ କାରଣ ଆମ ସାନ ପୁଅ ପାଠ ପଢୁ ମାମା କହିବେ ହେଇ ଦେଖେ ସିଏ ପାଠ ପଢୁଛି ତା ପାଖରୁ କିଛି ଶିଖ୍। ତେଣୁ ମୁଁ ପାଠ ପଢୁନି ସେ ବୁଲୁଥିଲେ ମୁଁ ତାକୁ କହିବି ଆସିକି ପାଠ ପଢ।
ହଁ ହଁ।
ଏଦିନ।
ଲଞ୍ଚ କଣ କରୁଥିଲ?
ଲଞ୍ଚ ରେ ଆଜି ଆମର ହେଇଥିଲା ରୋହି ମା ଛ ଆଉ ଆଜ୍ଞା।
ହୁଁ ଆମର ବି ମାଛ ହେଇଥିଲା।
ଆଜ୍ଞା କି ମାଛ?
ହଁ କୋଉ ମାଛ ତ ମୁଁ କହିପାରିବିନି ରୋହିକି କଣ ଭା ଭାକୁର ଏମିତି କଣ ଥାଏ ନା ସେଇଟା ହେଇଥିବ ଆଉ ହୁଁ।
ମେମ୍ବରସ
ହଁ ବର୍ଷା ହୋଉଛି। ମୁଁ କଥା ହୋଉଥିଲି ଏବେ ମୋର ଗୋଟେ ସାଙ୍ଗ ସହିତ ବର୍ଷା ଟିକେ ହୋଉନଥିଲା। ଏବେ ବହୁତ ଜୋରସ ହେଉଛି।
ଆଜ୍ଞା, ସେ ବର୍ଷା ହଉଛି ବୋଲି ମୁଁ ବସିଛି ନହେଲେ ଖେଳିଦେବି ବୋଲି ତ ପଳେଇଥାନ୍ତି ମାମାଙ୍କୁ କିଛି କହିନଥାନ୍ତି। ହ ସେଇ ଟାଇମ।
ହଁ ମୁଁ ଆମ ମୁଁ ଆମ ଛାତ ଉପରେ ଗୋଟେ ଏମିତି ଅଛି ମାନେ ଖରା ନହବାକୁ ମୁଁ ସେଇଠି ଛିଡାହେ ଛିଡା ହେଇଛି, ମାନେ ବର୍ଷା ଟା ବଢିଆ ପବନ ଦଉଛି ଭଲ ଲାଗୁଛି ଛିଡା ହବାକୁ। ଯିବାକୁ ଇଛା ହଉନି।
ଆଜ୍ଞା।
ହଁ ହଁ
ହୁଁ ହଁ ହଁ ମ୍ୟାମ କୁହନ୍ତୁ? ମ୍ୟାମ ଆପଣଙ୍କୁ ଯଦି କିଏ ଜଣେ କହିବ ଆପଣ, ଆପଣଙ୍କ ପିଲାଦିନକୁ ଫେରିଯିବା ପାଇଁ ଆପଣ ଫେରିଯିବେ?
ନା ଜମା ନୁହଁ।
କାହିଁକି ପିଲାଦିନ କଣ ବହୁତ ଇଏ ଥିଲେ?
ଆ ମୋ ପିଲା ଦିନ ବହୁତ ବେକାର ଯାଇଥିଲା।
ହଁ ମତେ ଯଦି କିଏ କହିବ କି ଆ ଟେନଥ କୁ ଫେରିଯିବା ମାନେ ଆଉଥରେ ଇଲେଭେନଥ ଟ୍ୱେଲଭଥ ପଡ ମୁଁ ସିଓର ଫେରିଯିବି
ଆମେ ମତଲବ ଆ ଆମେ ଭାବୁ ପିଲା ଦିନ ଆମର ବେଶ ଥିଲା, କାରଣ ଆମେ ଯେତେବେଳେ ହଷ୍ଟେଲ ରେ ଗୋଟେ ଜାଗାରେ ବସୁ ସବୁ ପିଲା ବସିଥିବୁ, ସେଠି ସେ ହିଁ କଥା ହଉଥିବ ଆରେ ଭାଇ ପିଲାଦିନ ଲାଇଫ୍ ଭଲ ଥିଲା ଖାଉଥିଲୁ, ପିଉଥିଲୁ, ଖେଳୁୁ ଥିଲୁ ଏବେ ଷ୍ଟ୍ରେସ ଫ୍ୟାମିଲି ଟେନସନ ଇଏ ସିଏ
ହୁଁ, ପିଲାଦିନ ମୋର ଆକଚୁଆଲି ମୁଁ ବହୁତ ବୁଲେଇ ହଉଥିଲି ତ ମତେ ପସନ୍ଦ ନୁହଁ।
ଓହୋ
ହୁଁ
ଆଜ୍ଞା କଣ?
ହଁ ମାନେ ମତେ ପିଲା ବହୁତ ଚିଡାନ୍ତି ଆଉ ମୁଁ ବ୍ୟାକରେ ବି କିଛି କହିପାରନି ମାନେ ଓଲଟା ଜବାବ ମୁଁ କିଛି ଦେଇପାରିନି ତାଙ୍କୁ ତ ସେମାନେ ଆହୁରି ବେଶୀ କହୁ ଚିଡାନ୍ତି।
ଓହୋ କିନ୍ତୁ ସେଟା ତ ସବ ବୁ ଆଡେ, ଆମକୁ ବି ଚିଡ଼େଇଛନ୍ତି ମାନେ ଆ ଆମ ନାଇଥ ରୁ ଏମିତି ଯୋଉ ଉଁ ମାନେ ଟେନଥରେ ମତେ ବହୁତ ବ୍ୟାକ୍ୟୁମ ରାଗିଙ୍ଗ ଏମିତି ବାସ ତାଙ୍କ ଆଗରେ କହିଦେଇଥାଏ ତୁ ଏତେ ଇଏ ହନା। ତୋ ଟାଇମ ରେ ତୁ ଦେଖ ମୋ ଟାଇମ ରେ ମୁ ଦେଖ। ନୋଟ୍ ପ୍ରିପେୟାର ସାର୍ ଆପଣ ପାର୍ଟ ଟାଇମ ଜବ କରିବେ କି ଇଣ୍ଟରେଷ୍ଟ ଅଛନ୍ତି ସେସବୁ ଶୁଣିଥାନ୍ତି ଖୋସାମତ କରିବେ ଆପଣ ଆଉ ଆପଣ ସମ ଫିଅର ତମେ ସାର କହୁଥିଲେ। ସାର୍ କଣ ଏମିତି କହୁଥିଲେ ସାର ଆପଣଙ୍କୁ କହୁଥିଲା। ଜିମ କରିବାକୁ ପଡ ତ ଏମିତି ଆଉ।
ହଁ।
ବ୍ୟାଙ୍କର ସୋସାଇଟ ଏକତିରିଶି।
କଣ କହିଲ ବୋଉ ଆକ୍ଚୁଆଲି ଉଁ ମୋର କଣ ହେଲା କହିଲ ମୁଁ ଆକ୍ଚୁଆଲି କଣ କହିଲ କାହା ଆଗରେ କହିପାରେନି। ମାନେ ମୁଁ ଛୋଟବେେଳେ ବହୁତ୍ ଇଣ୍ଟରଭର ଥିଲି। ମୁଁ ଯଦି ଭାବୁଥିଲି ମୁଁ କହିବି ପୂର୍ବରୁ ଭା ଫେରବି ମୁଁ ଯଦି ସାର୍ ଙ୍କୁ କହିବି ସାର୍ ପିଲାଙ୍କୁ ବାଡେଇବେ ଇଏ କରିବେ ସିଏ କରିବେ। ତ ମୁଁ ସେଇ ଡରରେ କହିପାରୁନଥିଲି।
ମୋର ମାନେ ଆମ ଫ୍ଯାମିଲିରେ ଆ ଛୋଟବେେଳେ ଧର ଆମେ କାହା ଘରେ ଝଗଡା କରିକି ମାନେ କିଏ ଧର ଆସିକି ସପୋଜ ମତେ ମାରୁଥିଲେ ତ ମୁଁ ଆସିକି ଘରେ କହିଲେ ମାମ ବାପା ଏତେ ଇଏ ହୁଅନ୍ତିନି ମାମା କୁହନ୍ତିନି ତାଙ୍କର ଏ। ଇଏଝଗଡା ଲାଗିବ। ତାଙ୍କମାନେ ଗାଁରେଯୋଉ ଝଗଡା ଲାଗନ୍ତି। ପିଲା ପିଲା ବି ଝଗଡା ଲାଗିଥିବୁ। କିନ୍ତୁ ସେ ପୁଣି ଫ୍ଯାମିଲି କି ପଳେଇବ ଫ୍ଯାମିଲ ଫ୍ଯାମିଲ ଝଗଡା ଲାଗି ଯିବେ ହେଲା। ତାପରେ ତା ଗାଁ ଆମ ଗାଁରେ ମୁଁ ଭାବେ ଆମ ସାହିପିଲାବୋଲି ଆମେ ଟିକିଏ ମୂଖ୍ୟ ରେ ତ ମୁଁ ଭାବେ ଆରେ କିଏ କହୁଚନ୍ତି ସିଏ। ସେ କହିବ କଣ ଅଛି ତମର ଗୋଟେ କଣ ଏତେ ଭାବୁଚ ଇଏ ସିଏ। ମୁଁ ସାରେ ଶୁଣିଚି। କେତେବେଳେ କାରଣ ମୋ ଉପରେ କେବେ ଭାଇ ନଥିଲେ। କିନ୍ତୁ ମୁଁ ଆମ ପୁଅ କୁ ଧର କିଏ କହିବ ମାରିକିଦୌଡୁ। ମୁଁ କହିଲି ଥରେ ଥରେ ହାତ ଦେଇ ଦବୁ ତା ଉପରେ ମାନେ ଯୁଡା ପୁନା। ଏବେ ବି ହବ ମୋ ଲାଇଫ୍ ଯାହା ହେଇଚି। ଭାର ବି
ହୁଁ ହଁ କିଛିଟା ବ୍ୟାଡ ମେମୋରି ତ ସମ ସମ ଲାଇଫ୍ ରେ ଅଛି ଆଉ କଣ।
ହୁଁ।
ଆଉ ତମକୁ ରୋଷେଇ ଆସେ?
ଆଜ୍ଞା ମ୍ୟାମ ମତେ ରୋଷେଇ ଆସେ ମତଲବ ଆ ନନ୍ ଭେଜ ଆଇଟମ୍ କରିପାରେ ଆଉ ସେମିତି ଅଁ ଆଁ। ସେ ଆଉ ମତଲବ ସେ ଏତିକି ହେଲାଣି ମାନେ ସେ ହେଇଗଲାଣି ସବୁ। ଆଉ ଆମର ହଷ୍ଟେଲରେ ହାତ ଡାଲି ସେ ଯେତେବେଳେ ଯାହା ଇଚ୍ଛା ହେଲା କର ଖାଅ।
ହଁ ସେମିତି ଯାହା ରୋଷେଇ ଆସେ। ମାନେ ମୋଷ୍ଟ ବୋଉଙ୍କୁ ଆସେନି ନା। ତମେ ଛୋଟବେେଳେ ହଷ୍ଟେଲ ରେ ରହୁଥିଲ?
ନା ନା ଛୋଟବେଳେ ମୁଁ ମାମୁଁ ଘରେ ଛୋଟବେଳଠୁ ଟେନ୍ଥ ଟୋଣ୍ଟି ୱାନ ଦେନ୍ ଇଲେଭେନ ଟୁୱେଲଥ୍। ହଷ୍ଟେଲ ଇଲେଭେନ୍ ଟୁ ହଷ୍ଟେଲରେ ନହେଲେ ଛୋଟ ବେଳୁ ଅଧେ ଘରେ ଥିଲି ତାପରେ ମାମୁଁ ଘରେ ଯେହେତୁ କେହିଛୁଆ ନଥିଲେ ତ ମାମୁଁ ଘରୁକୁ ପଳେଇଲି। ତାପରେ ମାମୁଁ ଫାମୁଁ ବାହାଘର ହେଇଗଲେ ଟେନ୍ଥ ପର୍ଯ୍ୟନ୍ତ ସେଠି ପଢ଼ିଲି। ତାପରେ ପଳେଇ ଆସିଲି। ତାପରେ ଅଷ୍ଟେଲରେ ଟେନ୍ଥ ପରଠୁ ଆଉ-
ମୁଁ ଇଲେଭେନ୍ ତ ଟେନ୍ଥ ଟା ହଷ୍ଟେଲରେ ରହିଚି।
ଆଜ୍ଞା ଇଲେଭେନ୍ ଟା ହଷ୍ଟେଲ୍ ରେ ବି ଭଲ ବି ଥାଏ। ଅଧିକ ଖରାପ ହେଇଥାଏ। ମତଲବ ମୋ ହଷ୍ଟେଲ୍ ରେ ଫୋନ ଏଲାଉ ନଥାଏ। ତ ମୁଁ ମାମାଙ୍କ ସହିତ କଥା ନହେଇପାଇଲେ ମାମାଙ୍କ ସହିତ ଦିନକୁ ତିନି ଚାରି ଥର ନ କଥା ହେଲେ ମୋ ମନ ଶାନ୍ତିିହବନି।
ହୁଁ।
ତ ଫୋନ ରେ ସବୁବେଳେ ଥାଏ ଲାଷ୍ଟ ମୁଁ ସେକେଣ୍ଡ ୟର କୁ ଅଧାରୁ ପଳେଇ ମୁଁ କହିଲି ଆଉ ରହିବିନି। ତାପରେ ଡିଷ୍ଟାନ୍ସ କରିଦେଲି ମତଲଭ କେବଳ ଆମ କଲେଜ ଟା ଏଇଠି ଥିଲା ମୁଁ ଡିଷ୍ଟାନ୍ସ କରିକି ପଢୁଥିଲି। ହଁ ହଷ୍ଟେଲରେ ରହୁଥିଲି ହୋଉ ପୁଣି କଲେଜକୁ ପଳେଇଆାଇନି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ମୁଁ ବି ରହୁଥିଲି ଇଲେଭେନ୍ଥେ ହୁଁ ସେତେବେଳେ ବି ଫୋନ ନଥିଲା ଡିଷ୍ଟାନ୍ସ ହେଲେ ଫୋନ ଆଲାଉ ନଥାଏ ନା।
ଆଜ୍ଞା।
ଓ ହଁ ବାକି ହଁ ଟିକେ ସେତେବେଳେ ଫିଲ୍ ହଉଥିଲା କି ଏଇଟା ବହୁତ ବେ ଲାଇଫ୍ ସିଏ ଏବେ ଲାଗୁଛି କି ନା ସେ ଲାଇଫଟା ବହୁତ ଭଲ ଲାଇଫ।
ଆଜ୍ଞା ସେଇଟା ଆ ସମସ୍ତେ ମତଲବ ଗୋଟେ ଷ୍ଟେଜେ ପାର ହେଲା ପରେ ଆପଣ ଜଣା ପଡିବ ହଁ ଭଲ ମ ତ ଲାଗୁଥିଲା ସାଇନ୍ସ କାହିଁକି ନେଲି ବେକାର ତାପରେ ଭାବିଲି ନା ସାଇନ୍ସ ନେଇଛି ଠିକ୍ ଅଛି।
ହଁ ମୁଁ ବି ଭାବୁଥିଲି ମୁଁ କଣ ପାଇଁ ସାଇନ୍ସ ନେଲିି କମର୍ସ ନେଇଥାନ୍ତି ଇଏ କର ଥାନ୍ତି ସେ କରିଥାନ୍ତି ହୁଁ। ଏମିତି ଜୀବନ ଚାଲେ ଆଉ କଣ।
ଆଜ୍ଞା ଆଉ ଆପଣଙ୍କୁ ଓଲ୍ଡ ସଙ୍ଗ ଭଲ ଲାଗେ ମିନ୍ସ ଓଡିଆ, ହିନ୍ଦୀ।
ହଁ ମତେ ଭଲ ଲାଗେ। ହୁଁ ନାଇଣ୍ଟିନିସ୍ ର ସଙ୍ଗ ଭଲ ଲାଗେ।
ଏବେକା ସଙ୍ଗ ଆ ସେବେକା ସଙ୍ଗ ସେବେକା ସଙ୍ଗ ମତେ ଲାଗେ ଗୋଟେ ଇମୋସନ ଥାଏ। ତ ରିଲେଟେଡ କରିକି ଆ ମତେ ଯୋଉ ଗୋଟେ ଥାଏ ନା କଣ ତ ସେ ସଙ୍ଗରେ ଏ ଚଲା ବାଟେ କୁ କଣ୍ଟା କେତେ ଫୁଲ କେତେ ଓଡିଆର ମତେ ବହୁତ ଭଲ ଲାଗେ ସେ ସବୁ। ଅଧା ଟାଇମ୍ ଯେତେ ସେ ଆଜ୍ଞା। ଭଲ ଲାଗେ ଓଲ୍ଡ ସଙ୍ଗ ସେ ସବୁ। ଡିପ୍ରେସନ ଯେତେବେଳେ ଥାଏ ଆ ଟେନ୍ସନ ଥାଏ ଏସବୁ ସଙ୍ଗ ଶୁଣିବେ ମାନେ ବହୁତ ଆ ଭଲ ଲାଗେ।
ହୁଁ। ତମେ ମୁଭି ଦେଖ?
ହଁ ମୁଁଭିି ଦେଖେ।
ଆଚ୍ଛା ଆଚ୍ଛା। ଆଉ ଆନିମିନ୍?
ନା ଆନିମେ ଦେଖେନି ମୋ ସାଙ୍ଗ ଆମ ରୁମ ର ଆଉ ଦି ଜଣ ଆନିମ୍ ର ପୁରା ପାଗଳ। ପୁରା ପାଗଳ, ରାତି ସ ଖାଳଠୁ ଉଠିବେ ଆନିମେ ରାତିରେ ଶୋଇ ବି ଆନିମେ। ଏଇ ଦି ତାଙ୍କର ମତଲବ ସବୁବେଳେ ଆଉ ଗୋଟେ ଚବିଶ ଘଣ୍ଟା କାନରେ ଲଗା ହେଇଥିବ ସବୁବେଳେ ଆ କ୍ଲାସ ରୁମରେ ବି ଆନିମେ। ଆର କ୍ଲାସରେ ବି ଲାଗିଥିବ ଅଲଗା ପ୍ରକାର ପାଗଳ। ହା ମତେ ବ ମୁଁ କହିଲି ମତେ ସେଇଟା କିଛି ବୁଝି ଆସେନି ଫିଲ୍ମ ରେ ମତେ ଫିଲ୍ମ ଆସେ ହିଁନ୍ସ୍ ଯୋଉ ଫିଲ୍ମ ରେ ଥାଏ ବିଜନେସ ରିଲେଟେଡ ଫିଲ୍ମ ଲ ହସ୍ଲର ହେଇଗଲା ଯେତିକି ବିଜନେ ରିଲଟେ ଫିଲ୍ମ ସବୁ ଦେଖେ ସୁ ଯୋଉଠୁ ସେ ରକେଟ ସିଂ ସବୁ ଲେଖିଥିବି ଲିଷ୍ଟ୍ ଏଇ ବର୍ଷରେ ଏତିକି ଫିଲ୍ମ୍ ଦେଖିବି ୟା ପୂର୍ବରୁ ଏତିକି ମୁଭି ରିଲିଜ୍ ହେଇଚି। ସେଇଟା ସବୁ ଦେଖା ହଉଥିବ।
ଶୁଣ ଟାଇମ ଶୁଣ ଶୁଣ ଟାଇମ ହେଇଗଲା ମୁଁ ତମକୁ ଆଉ ଥରେ କଲ୍ କରିୁଛି ହେଲା।
ଆଜ୍ଞା ମ୍ୟାମ୍।
ହଁ ହଁ। ହଁ